ହେଲୋ।
ନମସ୍କାର ବନ୍ଧୁ।
ହଁ ବନ୍ଧୁ ନମସ୍କାର କଁ କରୁଥୁଲେ?
ନାଇଁ ମୁଁ ସେମିତି ବସିଥିଲି ଆଉ।
ଆଚ୍ଛା ମୁଁ ବି ସେଇ ବସିଥିଲି ଆପଣଙ୍କୁ କଲ୍ କରିବା ପାଇଁ ଭାବିଲି ଆଉ।
ଆଚ୍ଛା ଆଉ ଖାଇସାରିଲେଣି?
ନାଇଁ ମୁଁ ଖାଇନି ମୋର ଟିକେ ଲେଟ୍ ହୁଏ ତ ମୁଁ ଆଉ ଟିକେ ପରେ ଖାଇବି ଆଉ। ଆପଣ ଖାଇସାରିଲେଣି?
ହଁ ହଁ ମୁଁ ଖାଇସାରିଚି ମୁଁ ଟିକେ ସକାଳେ ଖାଏ ତ।
ଆଜ୍ଞା ଆଜ୍ଞା ଭଲ।
ହଁ। ଆଉ ଆପଣ ବାହାରୁ ବୁଲିବାକୁ ଯିବା ପସନ୍ଦ କରନ୍ତି?
ଆଜ୍ଞା ଆଜ୍ଞା ମୁଁ ପସନ୍ଦ କରେ।
ଆଉ କୁଆଡ଼େ ଯାଇଚନ୍ତି?
ମୁଁ ଆମର ଏଇ ମହେନ୍ଦ୍ରଗିରି ଯାଇଥିଲି ଜିରାଙ୍ଗ୍ ଯାଇଥିଲି। ତାପରେ ଆମର କଁ କହିଲେ ଏଇ ପାଖ ତପଙ୍ଗ ବରୁଣେଇ ହିଲ୍ ଏଇ ଟାଇପ୍ ର ଯାଇଥିଲି ଆଉ।
ଓହୋ ସେଇ ସବୁ ଆମ ଓଡ଼ିଶାର ଭଲ ଭଲ ଜାଗା, ନାଇଁ?
ଆଜ୍ଞା ଠିକ୍ କଥା ଟିଏ କହିଲେ। ଆପଣ କୁଆଡ଼େ କୁଆଡ଼େ ଯାଇଛନ୍ତି?
ମୁଁ ବି ସେଇ ମତେ ପାହାଡ଼ ପର୍ବତ ହେରିକା ପସନ୍ଦ ଜଙ୍ଗଲ ସବୁ ପସନ୍ଦ ମୁଁ ସେମ୍ ତିସେଇଭଳିଆ ମହେନ୍ଦ୍ରଗିରି ମୁଁ ବି ଯାଇଥିଲି। ସେ ଭଲ ଜାଗା ସବୁ।
ଆଜ୍ଞା ଆଜ୍ଞା ଠିକ୍ କଥା ଟିଏ କହିଲେ।
ହୁଁ। ଆଉ ଯୋଉ ଆପଣ ମହେନ୍ଦ୍ରଗିରି ଯାଇଥିଲେ ସେଠି ଜଗନ୍ନାଥ ମନ୍ଦିର ଦେଖିଲେ।
ଆଜ୍ଞା ହଁ ହଁ ପାହାଡ ଭିତରେ ଥିଲା ତ ମୁଁ ଦେଖିଥିଲି ଆଉ।
ହଁ ବହୁତ ସୁନ୍ଦର ଦେଖିବା ଲାଗି କିନ୍ତୁ।
ଆଜ୍ଞା ଆଜ୍ଞା ମୁଁ ତ ଆମର ଇଣ୍ଟରନେଟରେ ଦର୍ଶନ କରିଥିଲି ଆଉ।
ହୁଁ ତଥାପି ଅ ଦେଖିବାକୁ ଗଲେ ଜଗନ୍ନାଥଙ୍କୁ ଆପଣ ଦେଖିବାକୁ ପାଇଲେ ଆଉ ତାଠୁ ବଡ କଥା କଣ?
ଆଜ୍ଞା ଆଜ୍ଞା ସଠିକି କଥା ଟିଏ କହିଲେ।
ଯେତେ ହେଲେ ଆମ ଓଡିଶାର ବଣ ଜଙ୍ଗଲ ପାହାଡ ପର୍ବତ। ତାଠୁ ସୁନ୍ଦର କଣ ଆଉ କିଛି ହେଇପାରିବ।
ନା ଆଉ କିଛି କଣ ଅଛି କି ତାଠୁ ସୁନ୍ଦର ଆଉ କିଛି ନାହିଁ।
ସେଇଆ ଯେତେ ହେଲେ ବି ଆମ ଓଡିଶା।
ଆଜ୍ଞା ଆଜ୍ଞା ଆଉ ଆପଣ ପୁରୀ ଯାଇଥିଲେ ମୁଁ ଶୁଣିୁଥିଲି।
ହଁ ଏବେ ହିଁ ଯାଇଥିଲି। ପୁଣି ଭାବୁଛି ଆଉଥରେ ଯିବି କଣ କରିବା ଜଗା ତ ଡାକୁଛନ୍ତି। ଯିବାକୁ ପଡିବ।
ଆଜ୍ଞା ଆଜ୍ଞା ଆପଣଙ୍କର ଭଲ ଆପଣ ପୁରୀ ସେଦିନ ଯାଇଥିଲେ ଆପଣଙ୍କୁ କିଏ କଣ ପଇସା ମାଗୁ ହେଲେ ଆପଣ ଦେଲେନି।
ନାଇଁ ସେ ସବୁବେଳେ ପଇସା ମାଗନ୍ତି। ମୁଁ ଆଉ କଣ କରିବି ଦେଲିନି ତ ଆଉ ପଇସା ଥିଲେ ଦେଇଥା ଥାନ୍ତି ପଇସା ମୋ ପାଖରେ ନଥିଲା ଆଉ କଣ କରିବି।
ଆଜ୍ଞା ଆଜ୍ଞା ହଁ କଣ କରିପାରିବ।
ସେୟା ଗରିବ ଲୋକଟେ।
ହଁ ଆଜ୍ଞା ଗରିବ କହିକି ଆପଣ ଗୋଟେ ନାଇଟି ପିନ୍ଧୁଛନ୍ତି କୋଡିଏ ହଜାର ଆପଣ ଗରିବ କହିଲେ ଆମକୁ ବାଧିବ।
ନାଇଁ ସେମିତି ଭାବନ୍ତୁନି ଆପଣ ଯାଇଥିଲେ ପୁରୀ ମନ୍ଦିର?
ନାଇଁ ନାଇଁ ମୁଁ ଯାଇନି କୁଆଡ଼େ ପୁରୀ ମନ୍ଦିର।
ଯିବା କଥା କାହିଁକିନା ଶ୍ରୀକ୍ଷେତ୍ର ଆମର କହିବାକୁ ଗଲେ ସବୁଠୁ ବଡ଼ ଜାଗା ସେଠି ଯାଇ ଜଗନ୍ନାଥଙ୍କୁ ଦେଖା କରିବେ ନା ଆଉ
ମୋର ଡର ଲାଗିଲେ ମୁଁ ଯିବି କେମିତି?
ଡୋର ଲଗେଇକି ଯିବେ ନା ଆଉ
ଆଜ୍ଞା ଆଜ୍ଞା ଦେଖିବା ଏଇଥରକ ଗଲେ ଯିବା ଆଉ
ହୁଁ ଚେଷ୍ଟା କରନ୍ତୁ। କାହିଁକି ନା ଆମେ ତ ସେମତି ବି ଆସି ଲିଙ୍ଗରାଜ ମନ୍ଦିର ପାଖରେ ବସୁଚୁ ବନ୍ଧୁ।
ଆଜ୍ଞା କିନ୍ତୁ କେବେ ଯାଉନି ଆମେ।
ହଁ ଦେଖିବା ପୁଣି କେବେ ଯିବା ଆଉଥରେ।
ଆଜ୍ଞା ଆଜ୍ଞା।
ଆଉ ବିନ୍ଦୁସାଗର ଆଡକୁ କେବେ ଆସନ୍ତୁ।
ଆପଣ ଯେବେ କହିବେ ଆମେ ଯିବୁ ଆଉ
ତାହେଲେ କଣ କହୁଛନ୍ତି ଆଜି ଆଡକୁ ଯିବା ଚାରିଟା ବେଳେ?
ଆଜ୍ଞା କହିଲେ ଯିବା ହାରି।
ତାପରେ ଆମେ ଦି ଜଣ ଆସିଲେ ତ ଭଲ ଲାଗିବନି?
ଆଜ୍ଞା ଆଜ୍ଞା
ତାହେଲେ ଆପଣ ଦେଖନ୍ତୁ ଆପଣଙ୍କ ବନ୍ଧୁ ମାନଙ୍କୁ ଡାକନ୍ତୁ ମୁଁ ବି ଦେଖୁଛି ମୋ ବନ୍ଧୁ ମାନଙ୍କୁ କିଛି ନେଇକି କି ଯିବି।
ଆଜ୍ଞା ଆଜ୍ଞା ଆଉ ଆପଣ କାଲି ଯାଇଥିଲେ ଗଙ୍ଗପୁର କୁ?
କୋଉଠିକି ଯାଇଥିଲି?
କହୁଥିଲେ ଆପଣ ପ୍ରୀତମ ବାବୁଙ୍କ ଘରକୁ ଯିବାକୁ?
ଅହ ମୁଁ ଯାଇଥିଲି ତାଙ୍କ ଘରକୁ ତାଙ୍କ ବାପା ବାହାରେ ବସିଥିଲେ ଆଉ ତାଙ୍କ ମା ବି। ଆମେ ସେ ବାହାରେ ଛିଡା ହେଇଥିଲୁ।
ଆପଣଙ୍କ ଅଁ ସାଇ ବନ୍ଧୁ ଙ୍କ ସହିତ ଯାଇଥିଲେ।
ହଁ ହଁ ମୁଁ ସାଇ ବନ୍ଧୁଙ୍କ ସାଙ୍ଗରେ ହିଁ ଯାଇଥିଲି।
ଓହୋ।
ତାପରେ ମୁଁ ବାହାରେ ଛିଡା ହେଇଥିଲି। ବାହାରେ ଛିଡା ହେଇଥିଲି ସାଇ ବନ୍ଧୁ ଫୋନ କଲେ ପ୍ରୀତମ ବନ୍ଧୁଙ୍କୁ ସେ ଆସି ବାହାରେ କବାଟ ଟି ଖୋଲିଲେ ଆମେ ଭି ଭିତର କୁ ଗଲୁ ଆଉ।
ଆଛା ଭଲ ଭଲ।
ହୁଁ ଆଉ ଆପଣଙ୍କର କେବେ ଆସୁଛନ୍ତି। ଆମ ଘର ଆଡେ।
ଆପଣ ଯେବେ ଡାକିବେ ଆମେ ଆପଣଙ୍କ ଘର ଘରେ ସେବେ ଯିବୁ ଆଉ।
କଣ ଆଉ କହିବି ବନ୍ଧୁ ଡାକି ତ ଆଉ ହବନି କାହିଁକିନା ଆମେ ତ ଘର ଛାଡିବୁ।
କେବେ ଛାଡୁଛନ୍ତି।
ଆମେ ସେଇ ତିରିଶ ତାରିଖ ଆଡେ ଛାଡୁଚୁ। ଆଉ ଦେଖୁଛୁ ମୁଁ ତ ହଷ୍ଟେଲ ପଳେଇବି ଆଉ କଣ କରିବା।
ଆଜ୍ଞା ଆଜ୍ଞା ଶୁଣିକି ଭାରି ଦୁଃଖ ଲାଗିଲା ଆମେ କହୁଥିଲେ କେବେ ଗୋଟେ। ବଣଭୋଜି ଟିଏ କରିବାକୁ ଆପଣ କିଛି କହିଲେନି।
ବଣ ତ ମୋତେ ବହୁତ ପସନ୍ଦ ସେମିତି ତ ବଣଭୋଜି କରିବାର ବି ଇଚ୍ଛା ଥିଲା କିନ୍ ନ୍ତୁ ଯାଇ ହେଲାନି ଆଉ କଣ କରିବା।
ତାହେଲେ ଆପଣ ଯିବା ପୂର୍ବରୁ କେବେ ଗୋଟେ ପ୍ଲାନ୍ କରନ୍ତୁ ଆମେ ନହେଲେ କରିଦବା ଗୋଟେ ଭୁଜିଟିଏ।
ଯିବା ପୂର୍ବରୁ ତ ଏବେ ଖାଲି ପ୍ଲାନ୍ ଚାଲିଛି କି କେମିତି ପ୍ୟାକିଂ କରିକି ସବୁ ନେଇକି ଯିବା ଲାଗି।
ଆଜ୍ଞା ହଁ ପ୍ୟାକି କିଂ ତ କରା ହଉଥିବ ଗୋଟେ ଦିନ ବାହାର କରିକି ଆସନ୍ତୁ କୋଉଠି ଗୋଟେ କଣ ଭୋଜି ଫୋଜି କରିଦବା।
ହଁ ସେ ଭୋଜି କଥା ତ ରହିଲା ଦେଖିବା ଆଉ ଆଜି ନହେଲେ ଯଦି ବିନ୍ଦୁସାଗର। କୂଳରେ ବସିଲା ବେଳେ ଟିକେ କଥା ହବା ଆଉ।
ଆଜ୍ଞା, ଆଜ୍ଞା, ସଠିକ୍ କଥାଟିଏ କହିଲେ।
ହୁଁ ସେମିତି ବି ସାଇ ବନ୍ଧୁକୁ ମୁଁ ଭାବୁଥିଲି କଥା ହେଇଥାନ୍ତି ତାଙ୍କ ସହ।
ଓହୋ, ସିଏ ତ ତାଙ୍କର। ତ ବେବି ସିଟିଂ କରିବାରେ ବ୍ୟସ୍ତ ଅଛନ୍ତି।
ହଁ ସେ ଛୁଆ ତ ସମ୍ଭାଳୁଛନ୍ତି ଛାଡ଼ କିନ୍ତୁ କଣ କରିବା ତାଙ୍କର ବି ତ ଗୋଟେ ଦୁଃଖର ଜୀବନ।
ଆଜ୍ଞା, ଆଜ୍ଞା, ତାଙ୍କ ଦୁଃଖ ଜୀବନ କଥା ଆଉ ଆପଣ କୁହନ୍ତୁ ନି।
ହଁ ଦୁଃଖର ଜୀବନର ଗୋଟେ ଦୁଃଖୀ ମଣିଷ ତାଙ୍କ ବିଷୟରେ ଚର୍ଚ୍ଚା କଲେ ଆମକୁ। କୁ ଟିକେ ଖରାପ ଲାଗୁଛି।
ଆଜ୍ଞା, ଆଜ୍ଞା ଠିକ୍ କଥା ବି।
ଆଉ ଆପଣଙ୍କ ଜୀବନର କଥା କଣ।
ମୋ ଜୀବନ ଭଲ ଚାଲିଛି ଆଉ କଣ ହବ।
ଆଉ ଆଗକୁ କଁ କରିବେ।
ସେ ଏଇ କଥା ପଚାରିବାର ନଥିଲା ଦେଖିବା କି କଣ ଗୋଟେ କରିବା ଆଉ।
ହଁ କାହିଁକି ନା ମୁଁ ତ ଏବେ ଗୋଟେ ବର୍ଷ ବସିକି ରହିବି। ଦେଖିବି ଆଗକୁ କଁ କରିବା କଥା କରିବି ଆଉ।
ଭଲ ଭଲ ଆଉ।
କାଲି ତାପରେ ମୁଁ ଯାଇଥିଲି ଗୋଟେ ପରୀକ୍ଷା ଦବା ଲାଗି।
କଣ ହେଲା ଆପଣଙ୍କ ଦେହ ଭଲ ନାହିଁ କି।
ଆଜ୍ଞା, ଭଲ ଅଛି ଆପଣ ଟିକେ ସେଇ କଥା ଉଠାନ୍ତୁ ନାହିଁ ଦୟାକରି।
ନାଇଁ ପରୀକ୍ଷା ଟି ମୋର ଭଲ ହେଇଛି ବାକି ଉତ୍ତୀର୍ଣ୍ଣ କରିପାରିବି କି ନାହିଁ ଜଣା ନାହିଁ।
ଭଲ ହେଇଛି ଆପଣ କହୁଛନ୍ତି ଭଲ ହେଇଛି ବୋଲି।
ହଁ ଭଲ ହେଇଛି ବାକି ଉତ୍ତୀର୍ଣ୍ଣ କରିପାରିବି।
ଆପଣ ତ ଏବେ ଭଲ କହିବେ ତାପରେ ଆମ ପାଖରେ ଆସିଲେ ଜଣା ପଡ଼ିବ ସତା ଟା।
ଆଜ୍ଞା, ଆଜ୍ଞା।
ହଁ ବୁଝିପାରିଲି ବୁଝିପାରିଲି।
ହଁ ଆପଣ ସାଇ ବନ୍ଧୁଙ୍କ ସହ କଥା ହେଇଥିଲେ?
ନାଇଁ ମୁଁ ଆଉ ତାଙ୍କ ସହିତ କଥା ହେ ନଥିଲି। ମୁଁ ସେ ମତେ କାଲି ଦିଥର କଲ୍ କରିଥିଲି କିନ୍ତୁ ମୁଁ ଶୋଇପଡ଼ିଥିଲି ତାପରେ ମୁଁ ତାଙ୍କୁ କଲ୍ କଲାକୁ ତାଙ୍କର ଟିକେ ଉତ୍ତୀର୍ଣ୍ଣ ଇଗୋପଶି ଆଇଲା ସେ ଆଉ କଲ ଉଠେଇଲେନି।
ଆଚ୍ଛା, ଆଚ୍ଛା। କାହିଁକିନା ମୁଁ ତ ତାଙ୍କ ସହ କଥା ହେଇଥିଲି, ତାପରେ ଆପଣଙ୍କୁ ବି କଲ୍ କରିଥିଲି ଆ ଥିବା ଲାଗି ପ୍ରୀତମ ବନ୍ଧୁଙ୍କ ଘରକୁ ଆପଣ କିନ୍ତୁ ଶୋଇକି ରହିଥିଲେ, କେଜାଣି କଣ ପାଇଁ ଶୋଇକି ରହୁଛନ୍ତି ଏତେ ସମୟ?
ଅ ମୁଁ ତାଙ୍କ ଘରକୁ କେମିତି ଯାଇଥାନ୍ତି କଣ ଆକାଶରେ ଉଡ଼ି କି?
ଆପଣ ଏତେ ସମୟ କଣ ପାଇଁ ଶୋଇକି ରହୁଛନ୍ତି?
ଓ ହଁ ସେଇ କଥା ମୁଁ ଆଜି କୂଳ କୁ ଆସିଲେ ଆପଣଙ୍କୁ କୂଳରେ
ଠିକ୍ ଅଛି ଆଜି ତାହେଲେ ବିନ୍ଦୁସାଗର କୂଳରେ ଗଲେ ବସିକି କଥା ହେବା ସେ ବିଷୟରେ।
ଆଜ୍ଞା, ଆଜ୍ଞା, ନିଶ୍ଚିତ।
ହୁଁ, ଆଉ ତାହେଲେ ଆପଣ ସାଇ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଉନାହାନ୍ତି? ଆପଣ ଆମ ଓମପ୍ରକାଶ ବନ୍ଧୁଙ୍କ ସହ କଥା ହୋଉଛନ୍ତି?
ସବୁ ଭଲ ଚାଲିଥିଲା ଆପଣଙ୍କର କଣ ମୁଣ୍ଡ ଦୋଷ ବାହାରି ଥିଲା? ଏମିତି ବ୍ୟକ୍ତି ମାନଙ୍କର ନାମ ଧରିକି ମୋର ସକାଳୁ ସକାଳୁ ଓ ଭାଗ୍ୟ ଖରାପ କରିବା ପାଇଁ।
ଆରେ କିଛି ନାହିଁ ମୁଣ୍ଡଟି ମୋର ଠିକ ଅଛି ଆପଣ ଆପଣଙ୍କ କଥା କୁହନ୍ତୁ ଆପଣଙ୍କ ଦେହ ପା ଭଲ ଅଛି?
ହଁ ମୋ ଦେହ କଣ କୁ ମୁଁ ତ ସେମିତି ଯିବା ଲୋକ ବଞ୍ଚି ବହୁତ ବଡ଼ କଥା।
କାନ୍ଦନ୍ତୁନି କାନ୍ଦନ୍ତୁନି ଆଉ ଆପଣ ଭାଇ କଣ କରୁଛନ୍ତି?
ଏବେ ତାଙ୍କର କାର୍ଟୁନ ଦେଖୁଛ
କାର୍ଟୁନ ଦେଖୁଛନ୍ତି ହଁ ଛୋଟ ପିଲାସେ ଆଉ କଣ କରିବେ।
ଯାହା ହଉ ଆପଣ ଛୋଟ ପିଲା କହିଲେ ଛୋଟ ଛୁଆ କହିନାହାନ୍ତି।
ଆଜ୍ଞା ଆଜ୍ଞା ବୁଝୁଚି ବୁଝୁଚି।
ଆଜ୍ଞା।
ଆଉ ତାହେଲେ ଆଗକୁ ପାଠପଢା କଥା କଣ ହେଲା ତାଙ୍କର?
କାହାର?
ଆପଣଙ୍କ ଭାଇଙ୍କର?
ତାଙ୍କର କଣହବ ତାଙ୍କର କୋଉଠି ବୟସ ହେଇଛି ସେତ ସ୍କୁଲ ରେ ପଢୁଛନ୍ତି, ଯାହା ପଢେଇବା କଥା ପଢିଲେ ଆଉ କଣ କରିବେ ଏବେ ଆମ ଗୁପତା ତାଙ୍କ କକ୍ଷ ହଉଛି ତୃତୀୟ।
ତୃତୀୟ କକ୍ଷରେ।
ଆଜ୍ଞା।
ତାଙ୍କରତ ଭଲ ଇଂରାଜୀ ଓଡିଆରେ ଥିବ ଭଲ ଭଲ ସବୁ ବିଷୟ।
ଆଜ୍ଞା ଆଜ୍ଞା।
ଆପଣଙ୍କର ଇଂରାଜୀରେ କୋଉ ବିଷୟ ଭଲ ହୁଏ?
ଆଜ୍ଞା।
ଆପଣଙ୍କର ଇଂରାଜୀରେ କୋଉ ବିଷୟ ଭଲ ହୁଏ?
ଇଂରାଜୀରେ କୋଉ ବିଷୟ ମାନେ
ମାନେ ଆପଣଙ୍କର ମାନେ ତାଙ୍କ ଇଂରାଜୀ ବହି ପଢିଥିବେକି ନିଜର ଇଂରାଜୀ ବହି ପଢିଥିବେ କିଛି ଗୋଟେ ବିଷୟ ଏବେ ଭଲ ଲାଗୁଥିବନା
ଆଛା ସତ କରିବାକୁ ଗଲେ ବିଷୟ ମୋର କିଛି ମନେ ନାହିଁ।
ଏମିତି ଦେଖିବାକୁ ଗଲେ ମୁଁ ବି କିଛି ବିଷୟ ପଢିନଥିଲି। କିନ୍ତୁ ମତେ ସେମତି ଦେଖିବାକୁ ଗଲେ ବିଷୟରେ ମତେ ଭଲ ଲାଗେ ସବୁଠୁ ଅଧିକା ସେଇ ଯୋଉ ନଥିଲା ଗୋଟେ କଇଁଛ ଆଉ ଗୋଟେ କଛିମର କାହାଣୀ ସେଇଟା ଭଲ ଲାଗେ ଆଉ।
ତ ଆପଣ ଛୋଟବେଳ କଥା କହୁଛନ୍ତି।
ନାଇଁ ମୁଁ ଟୋଟାଲ୍ ସ ଉ ମାନେ ସବୁ ଯେତକ ପଢିଥିଲି ସବୁର କଥା କହୁଛି।
ମୋର ଏଇ ଏଗାର ବାର କଥା ମନେନାହିଁ ଆପଣ ମତେ ତୃତୀୟ କଥା ବୁଝୁଛନ୍ତି ମୁଁ କୁଆଡେ କହିବି କଣ।
ସେମିତି ଦେଖିବାକୁ ଗଲେ କିଛି ବି କହିଥିଲେ ହେଇଥାନ୍ତା।
ଆଚ୍ଛା ଆଚ୍ଛା ଆପଣ ତ ସବୁ କହୁଛନ୍ତି ଦେଖିଆ ଦେଖିଆ କହିକି ଆପଣ ତ ଅଶି ରଖିଦେଲେ ଆଉ କଣ କହୁଛନ୍ତି ଆପଣ ପୁରା ଏଇ ଜମେଲି ଜମାଲି ଭଳିଆ ପୁରା ଆପଣଙ୍କର କଥା।
ତଥାପି ସେ ଅଶିକୁ ବି ଦେଖି ହଉନି କଁ କରିବି। ଦୁଃଖୀ ମଣିଷର ଦୁଃଖର କାହାଣୀ। ହଉ ତାହେଲେ ଆଜ୍ଞା ତାହେଲେ ରଖୁଛି ଆଉ ଆଜ୍ଞା ଆଜ୍ଞା।